ଓ।
ହାଲୋ।
ହଁ ହଁ ଶୁବୁଚି?
ହାଲୋ।
ହାଲୋ।
ହାଲୋ ମୋ କଥା ସୁବୁଚି ଆପଣଙ୍କୁୁ? ହାଲୋ।
କଥା ସବୁଚି?
ଆଜ୍ଞା ଆଜ୍ଞା ଆପଣଙ୍କ କଥା ଏବେ ସୁବିଲା ଆଜ୍ଞା ସୁବିଲା ଆପଣଙ୍କୁ
ଆଜ୍ଞା। ହଁ ହଁ ହଁ।
କଣ କରୁଚନ୍ତି?
ମୁଁ ଏଇ ବସିଥିଲି ଆଉ। ଆପଣ କଣ କରୁ
ଅହ। ବସିଥିଲି ଆଉ।
ଓ ଖାଇସାରିଚନ୍ତି ହଁ ଖାଇଥିଲି ସେ କଣ ପଖାଳ ଭାତ ଭଜା ଖାଇଥିଲି ଆଉ।
ପଖାଳ। ଆପଣଙ୍କୁ ପଖାଳ କେମତି ଲାଗେ ମାନେ ବହୁତ
ପଖାଳ ବହୁତ ଭଲ ଲାଗେ ନାଇଁ ନାଇଁ ନାଇଁ ବହୁତ ଭଲ ଲାଗେ ପଖାଳ ଏମିତ
ମତେ ତ ବହୁତ ପସନ୍ଦ ପଖାଳ ଟିକେ ହେଲେ ମତେ ଆଉ କିଛି ଦରକାର ନାହିଁ।
ସେଇ ସମସ୍ତିଙ୍କି ସେୟା ଦରକାର ପଖାଳ ଟି କେ ହେଇଗଲେ ଯୋଉ ଭଳିଆ ଗରମ ହଉଚି ଯଦି ପଖାଳ ଟା ହବ। ପୁରା ମଜା ଆସିଯିବ ତା ସାଙ୍ଗରେ ବଢ଼ି ଚୁରା, ଶାଗ ଭଜା। ଏଇ ସବୁ ଜିନିଷ ସବୁ ବଢିଆ ଲାଗେ।
ଟିକେ ଦଳା ଦୁଳି ହେଇଗଲେ ବଢିଆ ଲାଗିବ ମାନେ ସତରେ ଖରା ଦିନେ ଦଶଟା ଏଗା ଟା ବେଳେ ଆପଣ ଯଦି ପଖାଳ ଟିକେ ଖାଇଦେବେ ନା ଯୋଉ ଶାନ୍ତି। ପୁରା କହନ୍ତୁନି କହନ୍ତୁନି। ସେମତି ଗୋଟେ ଓଡିଆଙ୍କର ଅଛି ଯାହା ହଉ ମୁଁ ତ ଜଳ ଖିଆ ଟିକେ ଖାଇଥିଲି।
ହୁଁ ଉଁ।
କିନ୍ତୁ ପଖାଳ ଆପଣ କହିଲେ ମତେ ପଖାଳ ଖାଇବାକୁ ଏବେ ବହୁତ ଇଚ୍ଛା ହେଲାଣି।
ହୁଁ ହୁଁ ।
ଓଡିଆଙ୍କର ଗୋ ଟେ ଭଲ ମାନେ କଅଁ କଇଲେ ଏଇଟା ଆଗରୁ ତ ହେଇ ଆସିଚି ହେଲେ ମାନେ ଗୋଟେ ଦେଖନ୍ତୁ ଓଡିଆ ପଖାଳ ମାନେ ଗୋଟେ ପୁରା ଅଲଗା ପ୍ରକାର।
ହଁ ସେଇଟା ଦେଖନ୍ତୁ ସମସ୍ତେ ଦେ ଦେଖନ୍ତୁ ଏଠି ଓଡିଆରେ ସବୁ ଚାଲିଚି ବାହାର ଦେଶରେ ଯଦି ପଖାଳ କଇବେ ସିଏ ହସିିବେ।
ଆଜ୍ଞା।
କି ନାଇଁ ସେ ଖାଇନାହାନ୍ତି କେବେ କେହି ଜାଣିନାହାନ୍ତି ସେ ମହତ୍ୱଟା। ଆଉ ତାପରେ ଏଠି ବି ବାହାର ଜିନିଷ ବି ଏଠି ଦେଲେ ଏଠି ବି ଲୋକ ଖାଇବେନି ଏତେ। କାହିଁକି ନା ସେ ଖାଇବେ ଦେଖିବେ ନାଇଁ ମତଲବ ଲୋକ ଦେଖି ଦିଅନ୍ତି କି ଖାଇବା ଭଲ ଅଛି କି ଖରାପ। ମାନେ ଦେଖିକି ସ୍ଵାଦଟା କହିବେନି ଦେଖିବେ ଯଦି ଏ ଖାଇବାଟା ଭଲ ଦେଖାହଉଛି ତାହେଲେ ହଁ ଭଲ ସ୍ଵାଦ ଟା ଥିବ। ଆଉ ଯଦି ଖରାପ ଦେଖାହଉଛି ଯଦି ଭଲ ବି ସ୍ଵାଦ ହେଇଥିବ ନାଇଁ ଏ ଖାଇବା ଖରାପ।
ହଁ ସେ ଭାବିବେ ଏଇଟା ପାଣି ଭାତ। ଦେଖିଥିବେ ସବୁ ବାହାର ଲୋକ ଲୋକମାନୋନ ସମସ୍ତେ କୁହନ୍ତି କି ଏଇଟା ପାଣି ଭାତ ହେଲେ ସିଏ କାଇଁ ବୁଝିବେ ପଖାଳର ମାନେ।
ସେଇ ଖାଇନାହାନ୍ତି କେବେ ନା ସିଏ ଆଉ କଣ କରିବେ? ମୁଁ କହିଲି ଖାଇଲେ ସିନା ସେ ଜାଣିବେ କି ହଁ ଏଇଟା ଏଇ ଭଳିଆ ଲାଗେ ଦେହକୁ ବି ଭଲ।
ହୁଁ ହୁଁ ଦେଖିଥିବେ, ଆମର ଓଡିଆର ଦେଖିଥିବ ସିଏ ଚାଷ କୁ ଯାଉ ମାନେ ମୋ ବିଲକୁ ଯାଇଁକି ଚାଷ କରୁ କି ଏମତି ଯାଉ କୁଆଡେ କାମ କାମ କରିବାକୁ ସିଏ ଯଦି ଟିକେ ଦେଖିଥିବେ, ଯୋଉମାନେ ବେଶୀ ଖରାରେ କାମ କରୁଛନ୍ତି ସେମାନେ ସବୁବେଳେ ପଖାଳ ହିଁ ସାଙ୍ଗରେ ନେଇକି ଯାଆନ୍ତି ଖରାବେଳେ ଖାଇବାକୁ।
ହଁ ବିଲରେ ଦେଖନ୍ତୁ, ବିଲରେ କାମ କଲା ବେଳେ ଅଧିକ ତାଙ୍କୁ ପୁରା ଖରରେ ରହିଲେ ସିଏ ପୁରା ଖରାରେ ରହିଲେ ଜଲୀୟ ଅଂଶ ପୁରା ଶୁଖିଲା। ତାପରେ ପାଣି ବି ନେଇକି ଯାଆନ୍ତି ପାଣି ବି କେତେ ସମୟ ରହିବ ଥଣ୍ଡା। ପାଣି ପୁରା ଗରମ ହେଇଯାଏ ସୂର୍ଯ୍ୟ କିରଣ ପଡିକି ତାପରେ ପଖାଳ ଟିକେ ଖାଇଲେ ଗୋଟେ ଆତ୍ମାକୁ ଶାନ୍ତି ମିଳେ।
ଆଜ୍ଞା।
ସେ ପଖାଳକୁ ମାନେ କଁ ଯୋଉ ବି ଲଗେଇ ଖିଆ ହଉ ସେ ପିଆଜ ବି ହେଲେ ଚଳିବ କିନ୍ତୁ ପଖାଳ ଟିକେ ଖାଇଦେଲେ ଟିକେ ଭଲ ଲାଗେ ଦେହଟାକୁ ଦେହ ଭଲ ଲାଗେ ତାପରେ ପଖାଳ ଦହି ପଖାଳ ଖାଇସାଇଲା ପରେ ଯୋଉ ଅ ଦେହ ପୁରା ଇଏ ଆସେ ପୁରା ହାଲକା ଲାଗେ। ତାପରେ ନିଦ ଯୋଉ ମାଡେ ଶୋଇଲେ ପୁରା ବଢିଆ ନିଦ ହୁଏ ଭଲସେ ପୁରା ନିଦ ହୁଏ।
ଆଜ୍ଞା। ପୁରା ମାନେ କଣ କହିଲେ? ଯଦି ଆପଣ ପଖାଳ ଯଦି ଟିକେ କିଛି ବି ଖାଇ ନଥିବେ ହେଲା ହାଲୋ ମାନେ ଦେଖିଥିବେ ପଖାଳ ଟିକେ ଖାଇଦେଲେ ଦେହ ପୁରା ଶାନ୍ତି ପୁରା ଗ୍ୟାସ ଫ୍ୟାସ ବି ଏଥିରେ ନାହିଁ। ପୁରା ମାନେ ଦେହକୁ ବହୁତ ଭଲ ଲାଗେ ମାନେ ଦେଖିଥିବେ ଗ୍ୟାସ ବି ଅନ୍ୟ କିଛି ଖାଇଲେ ଗ୍ୟାସ୍ ହବ ପଛେ ପଛେ ଦିନରେ କିଛି ନ ଖାଇଥାନ୍ତୁ ଆଉ କିଛି ଖାଇଦେବେ ଗ୍ୟାସ ହବ ହେଲେ କିଛି ନ ଖାଇଥାଆନ୍ତୁ ତା ତାପରେ ଆସିକି ପଖାଳ ଖାଇବେ ପୁରା ଦେହ ପାଇଁ ବହୁତ ଭଲ।
ହଁ ସେଇଟା ତ ଠିକ କଥା। କାହିଁକି ନା, ପଖାଳ ଏମିତିଆ ଦିନିଷ ଯେ ସବୁ ଆଡକୁ ସମସ୍ତିଙ୍କି ସୁଟ୍ କରେ ଏମିତି କିଛି କି ନାହିଁ କି ଗୋଟେ ଗୋଟେ ଲୋକ ଅଛନ୍ତି ସେ ପଖାଳ ଖାଇବାକୁ ଭଲ ପାଆନ୍ତିନି ଆମର ଓଡିଆ ଲୋକ ବି ସେ ପଖାଳ ଖାଇବାକୁ ଭଲ ଲାଗିନା ତାଙ୍କୁ।
ଥାନ୍ତି ଟିକେ
ହଁ।
କିନ୍ତୁ